କଁ
ହଁ ଏଇଠି ରଷେଇ କରୁଚି ତୁ?
ମୁଁ କଇଲି କାମ କରିବା ପାଇଁ ଯିବି ଏଇନୁ ଆଉ।
ଆଉ କଣ ଖାଇଥିଲୁ
ହଁ ଝ ପୋଟଳ ଆଳୁ ପୋଟଳ ଝୋଳ କରିଥିଲି ଯେ ଆଣି ଜାଣିଛି ଯାଇକିରି ଶୋଇଥିଲି
ଆଳୁ ପୋଟଳ ସଉ ନଖେଲେ କିଏ କରୁଛି
ମୁତେ
ଆଙ୍ଗେ କନାହାନ୍ତି ନା ଆସୁନି
ଆ କା ଦୃଶୀ ଆସତି କି
ହଁ ହଁ
ତୁ କ ରଷେଇ କରିଥିଲୁ
ମୁଁ ଟିକେ ଜଳଖିଆ କରିଥିଲି ଇଟିଲି କ ତରକାରୀ ତାରେ ହଉଁ ଇଟ ତରକାରୀ କରିଥିଲି ଏଠି ଭାତ ରାନ୍ଧିଛି ଆଉ ତରକାରୀ ଅଛି ତ ମଟ ତରକାରୀ ଆଉ ଗୁଆଁ ର ଏଠି ତରକାରୀ କରି ଏତିେ କଣ ହେଇଯିବେ ସେଠିକ ନେଇାଇଁ ସେ ନେଇଯିବେଛେ ଆଣପ ଲାଷ୍ଟ ଦିନ ହବ ଆସି ତ ଶନିବାର ଶନିବାର ପାଣିକୁ ଚିକେନକା ଆଉ ଯାଇକି ରବିବାର କାଲି ତ ଲଗି ବିନି ଲାଉ କ ମୁ ଫ ହ ପଶ ଯୋଉ ଖରା ହଳି ଯେ କାଲିକି ରୋଷେଇ କରି ଯାହା ମଜା ମତି ଖାଇଦବୁ ସେ ଚିକେନଗାନ ନଲେ କାଲି ଆସିଥିଲେ ଚିକେନଗା ହଁ ଆ ମା ବା
ବା ସସ ଜଣ ଜୋର
ହ ରାଗ କାଲି ବି ଆମେ କରିଦୋ ସେ
ଆଜି କେଡ଼େ ଜୋର୍ ଆସିଲାକୁ ପକେଇବ ବୋଧେ ଆଉ।
ହୁଁ ଆଜି ଟିକେ ହବ ବର୍ଷା।
ରାତିକି ରୋଷେ ଇ କରିବ ନା ନାଇଁ?
ନା ରେ ଭୋକ କରୁନି ଆଉ ଏବେ ତ ଏତିକି ଦିନ ସାରା ଏଥିରେ କାଟିକି କେମତି ଲାଗିଲଣିି ସକାଳୁ ଚାର ଟା ରୁ ଛାଡିକି ପିଲାଙ୍କୁ ସେଇଥିରେ ଲାଗିଛି ଯେ ହେଇଠି ତିନିଟାା ସାଢ଼େଦିଟା ହବ ସରି ସକାଳୁ ବସିନି ବି ଚୁଲି ଆମର ନଉନି, ଚୁଲିରେ ନାଇଁ ନାଇଁ କାଲି ଯିବେ ଆମ ଦେଇନି ତ ଆଉ ହ ହାଲୋ। କାଲି ନନ୍ଦରେ ନନ୍ଦ ବାଲା ସେଥିପାଇଁ ହଉଛି ଦି ଦିନ ଛାଡିକି ନନ୍ଦଉତ୍ସବ ଦି ଦିନ ଛାଡ଼ିକି ଆସିବେ ଆଉ। ଖେଳିଆ ଆଉ କଣ କାଲି ଆଉ କଣ ଆଣେ ପଛେକେ କି ରଜକୁ ଆସିବୁ। ହୁଁ?
ଦେଖିବା ଗୋଟେ ଦିନ ବନ୍ଦ ଅଛି ତ ଦେଖିବା ଯାଇକି ଆସିବି ହେରି ନହେଲେ ଆଉ। ସଂକ୍ରାନ୍ତି ଦିନ ଛୁଟି ରହିବ।
କଣ ହଉଛି ଭାଇନା ସେଦିନ ଆସିବେ ବି ସଂକ୍ରାନ୍ତି ଦିନ।
ହଁ ସୁଭଦାନ ଯିବେ।
ଭାଇନାଙ୍କ ସାଙ୍ଗରେ ଆସୁନ ହେରି ଆଉ?
ତମ ତମ ଗାଁରୁୁ ସିଏ ଫେରେ ତାଙ୍କ ଗାଁକୁ ଯିବେ କହିବେ ଇଆଡ଼େ ଆ ହିଆଡେ ଆ କୁଆଡେ ଯିବି? ଯେ ଏବେ ତ ପଇସା ପତର ନାହିଁ ଯେ ଏଲ୍ ଆଇ ସି ଦେଇ ପାଇଲିନି ଆଉ
ଏରା ତ ଏତେ ନୁହଁ? ଦି ମାସେ ଦେଲେ ବି ପରେ ପଇସା ପରେ ଦେଲେ ଚଳିବ ନାଁ ଫାଇନି କମ ପଡିବ ଆରେ ଚାରି ପାଞ୍ଚ ମାସ କି ତିନି ମାସ ରହିଲେ ବେଶି ସେ ଦିଇ ମାସରେ ବେଶୀ ଫାଇନ ନାହିଁ ମ
ଆର ଥରକ ଫାଇନି କେତେ ଟଙ୍କା ଟେ ପଡ଼ିଥିଲା ହେଲେ।
ପଡଥିଲା?
ହଁ ଆରଥର ନୁହଁ ଆ କୋଉ ଥର ଗୋଟେ ପଡିଥିଲା ମୋ ପାଖରେ ପଇସା ଥିଲା ସତେଇଶ ତାରିଖରେ ଭଲାଗଥା ହଁ ହ ଅଠେଇଶି ତାରିଖ କୁ ରଖିଦେଲେ ମନେ ନଥିଲା। କେତେ ଟ
ନାଁ ତ ନଗ
ଏ ଅଳ୍ପ କେତେ ଫାଇନି ପଡିଥିଲା ବୋଧେ।
ଓହୋ ନହେଲେ ଯଦି ମତେ ଦବୁ କରିଦେବି ବାକି ହେଠି କ୍ୟାସ୍ ନଉଛନ୍ତୀ। ଫୋନ ନଉନାହାନ୍ତି।
ନାଇଁ ମର ମୁଁ ଏଇଠି ଏଇଠି ଆମ ପାଖରେ ଗୋଟେ ଅଛି। ଏଠି ଫୋନ ପେ କ୍ୟାସ ଯାହା ଦେବୁ ନଉ
ହଁ ହେଠି କାଇ ଫୋନ୍ ଏବେ ହଁ କଲେ କାଇ ତା ପରେ ଫୋନ୍ ପେ ନେଲେନି ତ ମୁଁ ଯାଇଥିଲି ଯୋଉ ତାର ଦବା ପାଇଁ। ହଁ
ଛୋଟ କ୍ୟାବିନି ଗୋଟେ ପକଉଛି ତ କ୍ୟାବିନ ରେ ବସିକି ତାଉ କ୍ୟାସ
ଦେଖିକିର ପୁ ଫ୍ଲ ଫ୍ଲଡ ହକା କଣ ହେଇଥିବା ଯଦି। ନା ଏଇଟା ସମସ୍ତେ କରୁସନ୍ତି।
ନାଇଁ ନାଇଁ ଏଇଠି ସମସ୍ତେ କରସନ୍ତି। ସେଇଟା ବଡ ଅଫିସ ଗୋଟେ ଏଲ ଆଇ ସି ର ନାହିଁ କି? ମୁଁ ଯାଉଛି ସେଇଠିକ କି ସେଠି ଟିକ ନହେଲେ ଏଠିକି କମ୍ପ୍ଲେନ୍ କଲେ ବି ହେଇଯିବ ଏମିତି ଏମିତି କରୁଛନ୍ତି ବୋଲି। ହଉ। ନମ୍ବର ଫମ୍ୱର୍ ସବୁ ଦଉସନ୍ତି ନା ସେଠୀ
ହଁ ଦେଖିକି ରଜ ତ ସେଇଆ ଏଟା ଭଲ ହଉଚି ଏଇଆଡେ ଚ ପାବାସୁ।
ଏଇଠି ଏଇ ଖଣ୍ଡଗୀ ଗୋଟେ ପଡିଆରେ ଯୋଉ ନୁହଁ। ନାଇ ଏବେ କୁ କୁଠି ଯାତ୍ରା ମ ସେଇ ଯେ ନାଇଁ ନାଇଁ ରଜ କିଛି ନହିଁ ମ। ମୁଁ ସେଇଠିକି ହଁ ଯାତ୍ରା ବୋଲେ ଦୋକାନ ବଜାର ଖାଲି ପଡୁଛି ସେଠି ଯୋଉ ଖଣ୍ଡଗିରି ପଡିଆରେ
ମୁଁ ବି ଗୋଟେ ଆଣିଦବ ଏଇଥର ଗୋଟେ ବେଲ
ବେଲଣା ବାଡ଼ି ପଟ୍ଟା
ହୁଁ
ପଟା କଣ ଏଇ ଗାନା ହେଇଗଲା
ନାଇଁ ନାଁି ଆମର ଛୁଆ ହେଇଛି ମତ ଭଲ ଲାଗୁନି
ସେଇଥିରେ କଣ ଭଲ ଲାଗୁନି ଓହୋଲା ଉଜନିଆ ହେଇଯାଉଛି
ଯାତ୍ରା କରୁଛି ମୁଁ ଆଣିନି ମତେ ଗୋଟେ କରିଥିଲା ପଣସ ପଟରେ ପଟରେ ଯେ ମୁଁ ଏଇଟା ଆଣିଲିନି କହିଲେ ପଣସ ପଟରେ ମତେ ଭଲ ଲାଗନି ପ୍ରକାରର କଥିଲା ବେିଲଣ ଫଟା ମୁଁ କାଲି ନ ମ ନ
ସାଇଡ ରେ କାଠ କାମ ହଉଥାନ୍ତା ବୋଲେ ମୁଁ
ନାଇଁ ମୁଁ ସେଇ ଯା ଯଦି ଯପାରିଲ ପଇସା ଦେବି ଆଣିବି ସବୁ ହୁଁ ସେ ବଲା ଭାଇ ନା କହିଲେ କହନି ସିଏ କୁଆଡେ ଏଇଆଡେ ମୁଁ ଏଇଆଡେ ହେଲାନି ମୁଁ ଏଇଆଡେ ଯାଇପାରିବିନି ଡ୍ରେସ ପାଇଁ ଆଣିଲା ସବୁ ଏ ମୁଁ ମାର୍କେଟ ଯାଇପାରିଲିନି ମୁଁ ବାଛି ପାରିନି
ତାଙ୍କର ଏଠି କୁ ମାର ଟିକେଟ ଅଛି କି ପାଖରେ
କିଛି ନାହିଁ ଯିବ ଦଶ ପନ୍ଦର କିଲୋମିଟର ବାକି ପଟି ବା ତାଙ୍କେ ରହୁଛନ୍ତି
ଦଶ ପଟିଆର ରହୁଛନ୍ତି ଏବେ
ହଁ
ଏଇ ଯାଉଥିଲେ ଏଆଡେ କୁଆଡେ କଇଲୁ
ଚକ ପଡ଼ା
ପାତ କଳିଙ୍ଗ ବିହାର ହେଇପଟରେ ହଉଛନ୍ତି।
ହୁଁ କହନି ସି ପୁରରା କେତେ ଡିଷ୍ଟାନ୍ସ ମାର୍କେଟ ଗଲେ ବହୁତ ବାଟ ଆଉ ଯୋଉ ଗଟେ ଅଛି ମାର୍କେଟ ସେଇଟାରେ କମ ଜିନିଷ ଭଲ ଜିନିଷ ଦୁଇ ନମ୍ବର ହଁ
ହେଇ ଠିକ ଯିବ ତ ଆଉ କୁଅ ଠିକ ଯିବ ଆଉ କୁଆଡେ ତାଙ୍କ କୁଏ
ହୁଁ
ତାଙ୍କୁ ଭୟ ଲାଗୁଥିବ
ହଁ ସିଏ ବି ମାର୍କେଟ ତେ ତାଙ୍କର ନାଇଁ ମୁଁ ସେ ଯାଉନାହାନ୍ତି କିଛି ଯାହା କିଣିବି ପାଖରୁ ବି କିଛି କିଣି ଦଉଛନ୍ତି ମାର୍କେଟରେ ଯାଉନାହାନ୍ତି ହଁ ସେ ଯଦି ଯିବ ମାର୍କେଟ ମତେ କହିବୁ ଆଉ
ହଁ ହଁ
ପସ ଏତେ କଥା ହେଇଥିଲୁ ଆଉ ହଁ ଆମେ ଖାଇସାରିଲୁଣି। ଖାଇସାରିଲୁନି।
ସନ୍ଧ୍ୟାବେଳେ
ହୁଁ। ମୁଁ କହିଲି ଜଜ ଯାଏ ରହିଯା ଆଉ କଣ ଯିବୁ ବୋଲି ଯେ ଗଲା ଗଲା ନା ନା ମୁଁ ପଳେଇବି।
କିଏ।
ନାନୀ
ରସେଇ ଖି
ହ ବା ଗଲା ନା ନ ମୁ ଯିବି ହୋର ମୁଁ କହଲି ରହିଲୁଣି ତ ରହିଲାଣି ରଜରେ ମାନେ ରହିଯା ତାପରେ ଯିବ।
ବର୍ଷା କଦ ର ପିଲାଣି ଗିଡି ଗାଡ କରିକି ସାଁ
ହଁ ଆଉ ଏପଟେ ବର୍ଷା ଆସିନି ଖରା ହଉଛି। ତ ସେପଟେ ହବ ବୋଧେ ଆଜି ଆଉ
ଏଟ ମୋବାଇଲ ଦେ କେ ଆର ବର୍ଷ ପାଞ୍ଚଟା ଛୋଟା ଆଳକୁ
ହୁଁ।
ମୁଁ ଗୋଟେ ମୋବାଇଲ ରେ କିଣିବି ଭାବୁଛି।
ହଁ କିଣି ତାେଲେମ ତାରେ କିଣି ଦଉଛି। ବେଶୀ ବଡ ମାନେ ବ ବଡ ଇଲମଣ୍ଟ କରିବୁନି କମ ଇଲମଣ୍ଟ କରିବୁ ଗୋଟେ କିଣିଦବୁ।
ଏ ତିରିଶ ଭିତରେ ଦେଖି ଗୋ
ରେ ରେ କିଣିନିରେ କୋଡିଏରେ କିଣି ମୁଁ ଏଠି କିଣିକି କଣଟେ କରୁଛି। ଦେଇ କିଲୁ ତିରିଶ ରେ କିଣିକି ବେକାରରେ ମୁଁ ଜାନଥିଲି ତିରିଶରେ ବୋଲି ମୁଁ ଭାବେ କିି କୋଡିଏ ପଚିଶ ଭିତରେ ରହିଥିବ ତିରିଶ ହେଲା ତିରିଶ ଆଡେ କିଣିବୁନି ଦେଖୁଛି। କିା ଘର ସିଚୁସନ ତିରିଶି ଆଡେ କିଣିବୁ ଫୋନ କଣ ଟେ ଲାଭ ଦେଇ
ଆ ଗୋଟେ ଭଲ ଫୋନ ଭଲ ଫୋନ ଟେ ଆସିଛି ତ କ୍ୟାମେରାମେ ଦେଖାଉଛି।
ହଁ ଦେଖେଇଲେ ସବୁ ଦେଖିବାକୁ ଭଲ କ୍ୟାମେରା। ସେ କୋଡିଏ ପଚିଶି ଭିତରେ କିଣି ତାଡେ ମୁଁ ପେ କରେନି ଦେଖୁଛୁ କେମତିଗ ବାକି ଟା କେମତି ସୁୁଝିବ
ଏବେ କି ଆହୁରି ଆଉ ବର୍ଷେ ଆଉ ବର୍ଷେ ଗଲା ତ ଆରମ ବର୍ଷେ ଆର ବର୍ଷକ ନୂଆ ବର୍ଷକୁ ଅଣିବୁନା ଆଉ ଆମର ଯାଇକି ପାଞ୍ଚ ଛ ମାସ ଗଲା ପରେ ଦେଖିବୁ।
କି ଦବୁ ନା କୁଆଡେ ଦବୁ ଦେ କହିଲୁ କହୁଛୁ ଯେ
ଏଇ କିସ୍ତି ଟା ସରିଯାଉ ଯୋଉ ପଚାଶ ହଜାର। ପଚାଶ ହଜାର ଟା ସରିଯାଉ ତାପରେ ମୁଁ ଆଣିବି ମ।
ପଚାଶ ହଜାର ହେଲା ସବୁ ଏହାର ଗୋଟେ କିସ୍ତି।
ହୁଁ। ଏଇଟା ଗୋଟେ ଆରମ୍ଭ ହେଲା ତ ଏଇ ଜଉ ନାନି ଅ ତାଙ୍କ ଗାଁ ରୁ ସେଟା ଆରମ୍ଭ ହେଲା ଏବେ ଗୋଟେ
ଭାଇନାଙ୍କର ପୁଣୀ ସିଆଡେ ତ ହୁଁ
କୁହ ନା
ଭାଇନାଙ୍କର ଦବୁନି ସେଇଆଡେ ପଇସା ତାଙ୍କୁ କହିବୁ ତିନି ତିନି ହଜାରେ କାଟିବେ ତ
ହଁ ତାଙ୍କର ଏଇଟା ଗୋଟେ କିସ୍ତି ହଁବରା ଏଜୁ ପଚାଶ ହଜାର ଟା ଆସୁ ପ ସୁଝି ଗଲେ ଏଇ ଯୋଉ ଦଉଛି ଏବେ ସେଇଟା ସଇଲେ ଆଗକୁ ଦେଲେ ଏ ଅଳ୍ପ ଅଳ୍ପ କ
ହଁ କବୁ ତିନି ତିନି କାଟ କଣ ଏମିତି ଦେଇପାରିବିନି ଦେଖ ପୂଜା ଘରକୁ ଦେବି ଘର ତ ନାନି ଅଧା ଆଉ ତିନି ତିନି ହଜାର ମୋର କାଟ ସିଏ କହିବେ ପାଞ୍ଚ ପାଞ୍ଚରେ ଶୁନ କି
ପାଞ୍ଚଁ ପାଞ୍ଚ ହେଲା ବେଳୁ ହ ଆଉ ହବନି
ମମ ଏଟ ଚଳିବି କେମତି ପୁଣି ଘରକୁ ଦେବି କଣ? ତୁ ଏବେ କହିଦବୁ କହିବୁ ତିନି ଗାଡି ତ ତେପନ ହଜାର ର ତିନି ଗଲା ଭାରି ପଚାଶ ହଜାର ଆଉ ରହିବ।
ହଁ ଆଇ ପତିନ ହଜାରେ କାଟିକିରି
ହୁଁ
ସେ ଗ୍ରାଇଣ୍ଡର ଟ କେମିତି ଆଣି ରଖୁଛି।